ହାଲୋ।
ହାଏ କଁ କରୁଛ।
ହଁ ଏଇଠି ମୁଁ ବା। ପୁଅର ଟିକେ ଗୋଡ଼ ଖଣ୍ଡିଆ ହେଇଯାଇଛି ତ ଆଜି ଗୋଟେ ନୂଆ ଚପଲ ଟା ମଡ଼େଇଥିଲା। ଆଉ ନୂଆ ଚପଲ ଟା ମଡେଇକିରି ମାନେ ଟିକେ ଘଷି ହେଇ ସେ ଟିକେ ଖଣ୍ଡିଆ ହେଇଯାଇଛି। ଆଉ ସେ ତ ଗଲା ଖାଲି କାନ୍ଦୁଛି ଆଉ ମୋର ଖଣ୍ଡିଆ ହେଇଛି ଖଣ୍ଡିଆ ହେଇ ଚି ଗଲା କାନ୍ଦୁଛି ଯେ ତାକୁ ଏଇଠି ଧରିକି ଟିକେ ବସେଇଛି।
ଓହୋ ପୁଅ କୁ କେତେ ବର୍ଷ କି।
ଦି ବର୍ଷ ଆଠ ମାସେ।
ଆଛା ଦି ବର୍ଷ ଛୋଟ ପିଲାଟା ନା।
ହଁ ବା ଆଉ ଖାଲି କହୁଚି ମୋର ଖଣ୍ଡିଆ ହେଇଛି ଖଣ୍ଡିଆ ହେଇଛି। ଆଉ ମଲମ ମାରିଚି ସେ ଯାହା ବି ହେଲେ ଟିକେ କମିବ। ଏଇଆ ଯୋଉ ମାଂସ ଟା ଟିକେ ଇଏ ହେଇ ଯାଇଛି ତ ଚମ ଟା। ଆଉ ଉଁ ସେ ଟିକେ ଘସି ହେଇ ଯାଇଛି ଆଉ ସିଏ ଟିକେ। ମାନେ ପୁରା ଦର ନାଲେ ପଡକି ପୁରା ଦରଜ ହେଇଯାଇଛି।
ଆଛା ତା ନାଁ କଣ।
ମୋ ପୁଏ ନାଁ। ମୋ ପୁଅ ନା ଶୁଭ୍ରାଂଶୁ। ଆଉ ତା ଡାକ ନାଁ ହେଲା କୁନାଲ ଗୁଡୁଲୁ।
ଆଛା ଆଉ ଘରେ ଆଉ କିଏ ସବୁ ଅଛନ୍ତି।
ଆରେ ଏ ଶାଶୁ ଶଶୁର ଆଉ ଦିଅର ମୋ ହଜବେଣ୍ଡ ଆମ ପୁଅ ଆଉ ମୁଁ
ତମ ବାହାଘର କେତେ ବର୍ଷ ହେଲାଣି?
ମୋ ବାହାଘର ମୋ ବାହାଘର ହେଇଗଲାଣି ଦଶ ଏଗାର ବର୍ଷ ହେଇଗଲାଣି
ଭଲ କଥା ଆଉ
ଆଉ ତ ହଁ ରୋଷେଇ ବା ପୋଟଳ ଆଳୁ କଷା ବସେଇ ଦେଇକି ହେଇଗଲାଣି ବୋଧେ ଆଉ ବୋଉ ବୋଧେ କାଢୁଛନ୍ତି ଏ ଓଲେଇ ଓହ୍ଲେଇଛନ୍ତି ବୋଧେ ଆଉ ଇଏ ତ ଛାଡୁନି ମତେ ଆଉ ମୁଁ ଏଠି ଟିକେ ତାକୁ ଧରିକି ବୋଇଛି ଆଉ ନହେଲେ ଖାଲି କାନ୍ଦୁଛି ସେ ଆଖି ପାଖି ସବୁ ନାକ ସବୁ ମୋ ପୁରା ନାଲ୍ ପଡିଗଲାଣି ପୁରା ଜଷ୍ଟ ଟିକେ ଖଣ୍ଡିଆ ହେଇଛି
ସେ ଛୋଟ ପିଲା ନା ସେ ସେମିତି ହେବେ
ହଁ ସେ ଟିକେ ଖଣ୍ଡେ ସେ କଣ ନା ଯୋଉ ମାନେ ପୁରା ସେ ଜାଗା ଟା ପୁରା ନାଲ୍ ପଡି ଯାଇଛି ଆଉ ମାନେ ଫୁଲିଲା ଟାଇପ ର ହେଇଯାଇଛି ପୁରା
ସେଥିପାଇଁ କି ନହେଲେ କାନ୍ଦୁଛି
କଣ ଖାଇଛି ନା ଖାଇନି ସେ
ହଁ ଏଇଥିି ପାଇଁ ଇପି ଖୁଆଇ ଦଉଥିଲି ଯେ ସେ କାନ୍ଦି କାନ୍ଦିକି ଇପି ଟିକେ ଖାଇଲା ଖାଇକି ଏଠି କହୁଛି ଯେ ମୁଁ ଶୋଇବି ଏ ମୋରି ପରେରେ ଶୋଇଛି ଆଉ ତମେ କଣ କରୁଛ?
ମୁଁ ଏବେ ଆସିଲି ଅଫିସ ରୁ ଆସିକି ଖାଇକି ଛାତ ଉପରେ ବୁଲି ବୁଲି ତମ ସବୁ କଥା ଖାଉଛି ଆଉ
ଓ ହୋ ହ ଆରେନାରେ
ଏଇ ଅନମ୍ୟାରିଡ଼୍
ଓ ହୋ ଆଉ ଜବ କରଛ ନାଇଁ
ହଁ
ହଁ ଆଉ ଏବେ ମ୍ୟରେଜ ଫ୍ଲି ପ୍ଲାନିଙ୍ଗ ନାହିଁ ନା ନା କଣ
ନା ପ୍ଲାନିଂ ନାହିଁ ଆଉ ଦୁଇ ତିନି ବର୍ଷ ପରେ କରିବି ଆଉ
ଓହୋ ଆଉ ଘରେ ସମସ୍ତେ କିଏ କିଏ ଅଛନ୍ତି ସବୁ?
ହଁ ଘରେ ବାପା ଅଛନ୍ତି ମା ସାନ ଭଉଣୀ ସାନ ଭାଇ ମୁଁ ମୁଁ ତ ବାହାରେ ରହୁଛି ହଁ ମୁଁ ବଡ
ବାହାରେ ରହୁଛ ମାନେ ମାନେ ଆଉଟ କନଟ୍ରୀ ନା ଆଉ ଏଇ ଓ ଭିତରେ ଓଡିଶା ଭିତରେ
ଓଡ଼ିଶା ଓଡ଼ିଶା
ଆହୋ। ଆରେ ଆରେ କଣ ମାନେ ହଷ୍ଟେଲରେ ନା ସେଇ ଯୋଉ ଯୋଉଠି ଜବ କରିଛ ସେଠି ବି ଦେଇଛନ୍ତି?
ନାଇଁ ହଷ୍ଟେଲରେ ରହୁଛି ଯୋଉ ଅଫିସ ଟା ପାଖରେ ଆଉ।
ଓହୋ।
ଆଉ ଦେହ କେମିତି ଅଛି?
ହଁ ଭଲ ଅଛି। ସମସ୍ତଙ୍କ ଦେହ ଭଲ ଅଛି।
ହଉ ଭାଇ?
ହଁ ସିଏ ନାହାନ୍ତି ସିଏ ତ ଗଲେ କଣ କାମ ଗୋଟେ ଆସିଲା। ଆଉ ସେ ପଳେଇଛନ୍ତି ଆଉ।
ଆଚ୍ଛା ତମର ଲଭ ମ୍ୟାରେଜ ନା ଆରେଞ୍ଜ ମ୍ୟାରେଜ?
ମୁଁ ଲଭ ମ୍ୟାରେଜ।
ଲଭ ମ୍ୟାରଜ?
ହଁ।
କିଛି ସେୟାର କରୁନୁ ସେ ବିଷୟରେ କଥା ହବା।
ହେ-ହେ-ହେ। ମାନେ ସେଆର କଣ ମାନେ ଏ ମୁଁ ଏଇ ଯୋଉ ବାହା ହେଇଛି ଆମର ମାନେ ସବୁ ବନ୍ଧୁବାନ୍ଧବ ଏଇଠି।
ଆଚ୍ଛା।
ଆଉ ତ ମାଉସି ଘର ବି ଏଇଠି। ଆଉ ଯାଇକି ହୁଁ ମୁଁ ଦ ମୋ ମା ବିଷୟରେ ରୁହେ ନା ଏଇ ଯାତ୍ରା ଫାତ୍ରା କଣ ହେଲେ ମୁଁ ଆସିକି ମୋ ମାଉସି ଘରେ ରୁହେ।
ଆଚ୍ଛା।
ରହେ ଯାଉଚି ଆଉ। ଏମିତି ଆଙ୍କ ଘର ଟା ଛକ ମୁଣ୍ଡରେ କିନା ପଡ଼ିବ। ତ ମୁଁ ଏମିତି ଆସେ ଯିବା ଆସିବା ତ କରେ ଅ ତ ଏମତି ଫେସ ଟୁ ଫେସ ଦେଖା ଦେଖି ଏମତି ହେଇକିରି ହଁ ଯାଇଥିଲି ତମ ପାଇଁ ଦେଇ ପାଇ।
ଭଲ ଆ ବାହାଘର ପାଇଁ ଅ କିଛି ମାନେ ତମ ଘର ତରଫରୁ। ଆଉ କି ତମ ଶାଶୁ ଘରଙ୍କ ତରଫରୁ ସେମିତି କିଛି ଅସୁବିଧା ହେଇନଥିଲା?
ହଁ ହଁ ପ୍ରବଳ ଅସୁବିଧା। ଆମ ଘରେ ଫାଷ୍ଟ ଫାଷ୍ଟ ରାଜି ନଥିଲେ ତା ପରେ ମୁଁ ରାଜି ନାଇଁ ବେଶୀ ରାଜି ନଥିଲ ଆଉ ତାଙ୍କ ଘରେ ତ ଟୋଟାଲି ରାଜି ନଥିଲେ। ତାପରେ ଆମେ କରୋନା ବି କରିଥିଲୁ।
ହଁ।
ତାପ ଟିକୋ ହେ ହେ। ଆମ ପରିବାର ମିଶିକରି ତାଙ୍କ ପରିବାର ତମ ଭଲନି ଆମ ପରିବାର ମିଶିକି ଆମେ ବାହା ହେଲୁ ଆଉ।
ଭଲ କଥା ଆଉ।
ହହ-ହଆଉ ତୁମର ଲଭ ଫଭ ହେଲଣି ନା ନାଇଁ ନା ଏମିତି ବାପା ମାଙ୍କ ଇଛାରେ?
ନାଇଁ ସେମ ପ୍ରୋବ୍ଲେମ ତମର ଯାହା ମୋର ସେଇଆ।
ଆଉ ଫୁଅ ହେଇଛି।
ସେଇ ମାଉସୀ ଘର ମାନେ ଆମର ସେମ କାଷ୍ଟ। ଆ କିନ୍ତୁ ଆମ ଘର ପାଖ ପାଖରେ ମାନେ ଆମ ସାହିରେ ତାଙ୍କର ମାଉସୀ ଘର। ତ ସିଏ ବି ମୁଁ ଯେତେବେଳେ କଲେଜରେ ପଢ଼ୁଥିଲି ପ୍ଲସ ଟୁରେ ସିଏ ବି ଆମ କଲେଜ ରେ ମାଉସୀ ଘରେ ରହିକି ପଢୁଥିଲେ। ତ ସେବେଠୁ ହେଇଛି ଆଉ। କଥାବାର୍ତ୍ତା ଚାଲିଛି ଆଉ ଦୁଇ ତିନି ବର୍ଷ ପରେ ମ୍ୟାରେଜ ହବ ଆଉ।
ଆଠଟାରେକଲେ ନଲେ ଜେବ୍ ଅଟ ନାଆକି।
କଣ କହିଲ?
ମୁଁ କହିଲି ତାହେଲେ ସେଇ ପାଖା ପାଖି ଆଉ ନହିଁ?
ହଁ ପାଖାପାଖି ନାଇଁ ଆ ତାଙ୍କ ଘର ଆମ ଘର ଟିକେ ଡିଷ୍ଟାନ୍ସ ଅଛି। ତାଙ୍କ ମାଉସୀ ଘର ଆମ ଘର ପାଖରେ। ଏମିତି ସବୁ ଚାଲିଛି ଦେଖିଆ ଆଗକୁ କଣ ହଉଛି?
କଣ କହିଲେ?
ତ ମୁଁ କହିଲି ଏମିତି ସବୁ ଚାଲିଛି ଆଗକୁ ଦେଖିବା କଣ ହଉଛି ଆଉ। ସମସ୍ତଙ୍କ ଯାହାବି ହେଲେ ଅସୁବିଧା ସମସ୍ତଙ୍କର ହବ। ଲଭ ମ୍ୟାରେଜ ମାନେ ତ ଅସୁବିଧା କମ୍ପଲ୍ ସରି ହବ।
ହଁ।
ଦେଖାଯାଉ ଯାହା ହବ ଆଗୁକୁ ଆଉ।
ହଁ ଆଉ କଣ ଖାଇବ ପୁଣି?
ନାଇଁ ମୁଁ ଅ ଯେତେବେଳେ ଡୟୁଟି ଗଲି ବାରଟାରେ ଯାଇଥିଲି ବାରଟା ପୂର୍ବରୁ ରୋଷେଇ କରିଦେଇକି ଯାଇଥିଲି ଆସିକି ରାତି ଆଠଟାରେ ଆସିଲି ନା। ଆସିକି ଆଉ ରୋଷେଇ କରିକି ଖାଇବା ପାଇଁ ଟାଇମ୍ ହବନି। ସେଥିପାଇଁ ମୁଁ ଏକାଥରେ ବନେଇ ଦେଇକି ଯାଇଥିଲି ଭାତ ଆଉ ସୋୟାବିିନ ତର କାରୀ ଆସିକି ତାକୁ ଗରମ କରିକି ଖାଇଛି ଆଉ। ହଁ ସାଙ୍ଗ ଅଛନ୍ତି ମୋର ଏଠି। ଅ ଗାର୍ଲ୍ସ ହଷ୍ଟେଲ ନା ସବୁ ଝିଅ ପିଲା ଏମିତି। ସମସ୍ତେ ସାଙ୍ଗ ଆଉ।
କଣ ଶୁଣା ଗଲାନି ଆପ ତମ କଥା।
କଣ କଣ ସବୁ ଆଲାଉ କରୁଛନ୍ତି?
କଣ?
ମୁଁ କହିଲି ଫୋନ ଆଲାଉ କରୁଛନ୍ତି?
ହଁ ଫୋନ ଆଲାଉ ଅଛି ମାନେ ଯୋଉମାନେ ଷ୍ଟଡି କରୁଥିବେ ତା ଙ୍କର ହଷ୍ଟେଲ ରେ ଫୋନ୍ ଆଲାଉ ନାହିଁ କିନ୍ତୁ ବାହାରେ ଯୋଉମାନେ ରହୁଛନ୍ତି ନର୍ମାଲ ହଷ୍ଟେଲ ରେ ସେମାନଙ୍କ ପାଇଁ ଫୋନ ଅଲାଓ ଅଛି।
ହଁ।
ଆଉ ହୁଁ କଣ କେମିତି? ଖୁସି ଅଛ ନା ଲଭ ମ୍ୟାରେଜ କରିକ ଖୁସି ଅଛ ନା କେମିତି ଅଛ?
ହଁ ମାନେ ଏମିତ ସଂସାର ଭିତରେ ପଶିଲା ମାନେ ଆଉ ତାପରେ ମାନେ ମୁଣ୍ଡ ତ ସବୁ କିଛି ଟେନସନ ଆସିଯିବ। ଆଉ ଖୁସି। ସେ ରହିଲେ ବି ତା ଭିତରେ ବି ଦୁଃଖ ବି ନିଶ୍ଚିନ୍ତ ରହିବ ସବୁ ଝିଅଙ୍କ ଲାଇଫରେ। ଏଇଟା ମାନେ ସେ ଲଭ ହଉ କି ଆରେଞ୍ଜେ ହଉ ଦୁ ଦୁଃଖ ତ ଯାହା ହେଲେ ରହିବ ଆଉ କମ୍ପୋଲ୍ସରୀ ସେଇଟା। ଆଉ ଭଗବାନ କହିନାହାନ୍ତି କି ଦୁଃଖ ଯଦି ଦୁଃଖକୁ ତମେ ଅନୁଭବ କରି ପା ତାହେଲେ ସୁଖ ଯେମିତି ହେଲେ ତମେ ପାଇବ। ଆଉ ଯିଏ ଦୁଃଖ କୁ ଅନୁଭବ ନ କରି ପାରିଛି ସେ କେବେ ସୁଖରେ ରହିନି।
ସବୁ କିଛି କୁ ଅ ଜଣେ ନାରୀ ହିଁ ସହିବାକୁ ପଡିବ।
ସବୁ କିଛି ସବୁ କିଛି ଏଠୁ ଜେଡ ମାନେ ଏ ଛୁଆ କାହିଁକି ଝାଡା ହେଲା? ସେଇଟା ମାରଦୋଶ ଛୁଆ କାହିଁକି ବାନ୍ତି କଲା? ସେଟା ମା ରଦୋଷ ସେ କାହିଁକି ପଡିଗଲା ଓ ସେଟା କାଇହିଁକି ଇଏ ହେଲା ସେ ଏମତି ହେଇନି ସେ ସବୁ କ ଦୋଶ୍ ସବୁ ଦୋଷ ହେଲା ମାନେ ଗୋଟେ ନାରି ମୁଣ୍ଡରେ ଆଉ କଣ। ଏମତି ତ ଆଉ।
କିନ୍ତୁ ଗୋଟେ ଜିନିଷ ଯଦି ଠିକ କିରେ ହେଇଯିବ ସେଇଟା କେବେ କହିବେନି କି ସେଇ ଜିନିଷ ଟା ମୋ ବୋହୁ କରିଦେଲା। କି ସେଇ ଜିନିଷ ଟା ମୋ ସ୍ତ୍ରୀ କରିଦେଲା ଠିକ କଥା ନା?
ହଁ ନାଇଁ ମୋ ମୋ ଲାଇଫ ସହିତ ସେମିତି ମାନେ ଯ ଯଦି ହଜବେଣ୍ଡ ସପୋର୍ଟ ଥିବ ନା ତାଲେ ଦୁନିଆରେ ସବୁ କିଛି ବିପଦ ବି ତମେ ସାମ୍ନା କରିପାରିବ।
କରିପାରିବା ହଁ।
ହଁ ଆଉ ହଜବେଣ୍ଡ ସପୋର୍ଟ ନଥିଲେ ତମେ କିଛି କରିପାରିବନି।
ହଁ ଆଚୁଅଲି ତମର କମ୍ପ୍ଲିଟ ହେଇଗଲାଣି ନା ହେଇନି? ଏବେର ଯୋଉ କଥା ହଉଚେ ଆମେ?
ହଁ ହଁ ଆଉ ଗୋଟେ।
ଆଛା ତମର କରିବାର ଅଛି?
ପଣ୍ଡା।
ମାନେ ତମେ କଲ କଲେ କ କମ୍ପ୍ଲିଟ ହେଇଯିବ?
ହଁ ହଁ।
ଯାଆ। ଆଉ ତମେ ତ ଏବେ କଲ କଲେ କଲ ତ ଆସିବନି। ଆଉ କିଛି ସମୟ ପରେ ଆଚ୍ଛା ଠିକ ଅଛି କାହିଁକି ନା ଏଇଟା ହଁ ହଁ ପର୍ସନାଲି ମେସେଜ କରିଦେବ ନା।
ହଁ ହଁ ହଁ।
ହଉ ଖାଇ ପିଇକି ବିନ୍ଦାସରେ ରୁହ।
ଶାଶୁ ଯିଏ ବି ଯାହାବ କହୁଛନ୍ତି କିଛି ବି ଶୁଣିବନି। ବାହା ହେଇନି କିନ୍ତୁ ବହୁତୁ ଏକ୍ସପିରିଏସ ଅଛି ମୁଁ ଡେଲି କଥା ହୁଏ ମୋ ଶାଶୁଙ୍କ ସହିତ।
ହଁ ଯା ହଉ ଭଲ। ହଉ ଯା ହଉ ଯା ହଉ ଏତିକି ରହିଲେ ତ ଭଲ।
ହଁ ସେମିତି କିଛି କଥା ନଥାଇ କିି ମୁଁ ଏଇ ଜିନିଷ ଟା ମୋ ଶାଶୁ ହେବେ ମୁଁ ଏଇ ଜିନିଷ ଟା ତାଙ୍କୁ କହିବିନି ସେ କାଳେ ଖରାପ ଭାବିବେ ଆମ ଭିତରେ ସେମିତି କିଛି ବି ନଥାଏ ଛୋଟ ବଡ କଥା ସବୁ କଥା ସେୟାର କରିଦିଏ।
ଆଯା ହଉ ଭଲ ହୁଁ ହୁଁ।
ଦେଖାଯାଉ ଯାହା ଭଗବାନଙ୍କର ଇଚ୍ଛା।
ହଁ ହଁ ହୁଁ ହୁଁ।
ତେ ଏତେ ଭଲରେ ଜୀବନ ଟା ଚାଲିଛି। ତ ସେଟା ପାଇବି କି ନାହିଁ ସବୁଦିନ ପାଇଁ ସେଟା ଭଗବାନଙ୍କର ଇଛା।
ହଁ ହଁ ହଁ ହଁ। ଅ ହଉ ଏବେ ଆମେ ରଖିଦବା ହଁ।
ଠିକ ଅଛି।
ହଁ।